ହଁ ଅଛି ଯେ।
ହଁ ଶୁଣାଯାଉଛି।
ହଁ କୁହ।
କଣ କରୁଚ?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
ହୁଁ।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
ଓ ହୋ।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
ଆଉ ସକାଳ ଜଳଖିଆ ସରିଲାଣି?
ହଁ ସକାଳେ ଜଳଖିଆ ତ ନୁହଁ ଭାତ ପଖାଳ। ହଁ, ସଖାଳ ମାନେ ଛଅଟାରୁ।
ମାନେ ଭୋକ ଲାଗେଇ କି ସେ ଘରେ ଉଠେଇକିନା ଖୁଆନ୍ତି?
ନା ନା ମୁଁ ନର୍ମାଲି ମୋ ପଖାଳ ହିଁ ପ୍ରିୟ। ମୁଁ ଏନି ଟାଇମ, ଚବିଶ ଘଣ୍ଟା ପଖାଳ ମାନେ ମତେ ଗରମ ଭଲ ଲାଗେ ନି ମୁଁ ଯେତେ ପଖାଳ ଦବ ମୁଁ ଖାଇଦେବି ମାନେ ମୁଁ ଛଅ ଟାରୁ ହିଁ ଖାଏ। ଦିନରେ ସାତ ଟାଇମ ଖାଇଦିଏ ଭାତ।
ଶୀତ, ବର୍ଷା, ଖରା ସବୁ।
ହଁ। ସବୁବେଳେ ପ ପଖାଳ। ହଁ ସବୁବେଳେ ପଖାଳ ବାକି ମତେ ଜଳିଖିଆ ଖାଇତେ ଭଲ ଲାଗେନ ନା। ତ ସେଥିପାଇଁ ଏନି ଟାଇମ ଭାତ । ମୋର ଏଇ ଟାଇମ ମାନେ ଖରା ଦିନ ଭାତ, ବଢି, ଆଳୁ ଭଜା ବାସ। କିଛି ବି ଚକଟା ଚକଟି ହେଇଗଲା ହଁ ହଁ ନା ନି ଯେ ମାନେ ଚାର ପାଞ୍ଚ ପାଞ୍ଚଟାରୁ ଉଠେ କାମ ଫାମ ସାରିକି ଠାକୁର ପୂଜା କରିକି ଭଜା ଟିକେ ମୋର ଟି ଭାଜିଦେଇବା ପଖାଳ ଟା ଖାଇସାରିଲା ପରେ ଯୋଉ ଶାନ୍ତି। ତାପରେ ଫ୍ରେଶ ଲାଗେ ତାପରେ ହଁ ତାପରେ ଭାଉଜହରିକାଙ୍କ କତିକି ଯାଏ ସେ ଗପ ହବ ତାପରେ ଯାହା କାମ ପୁଣି ନଅଟା, ସାଢେ ନଅଟା ହବ ପୁଣି ରୋଷେଇ କରେ ଠିକ ଦଶଟା, ସାଢେ ଦଶଟା ବେଳକୁ ରୋଷେଇ କରିଯାଏ, ବାସ ଟେନସନ ଫ୍ରି। ମାନେ ଘରେ ଥିଲେ, ମୁଁ ଏଇଆ ହିଁ କରେ ଆଉ ବାକି ମେସ୍ ଫେସରେ ରହିଲେ ନର୍ମାଲ ତ ସେଠି ଯେମିତି ପଢାପଢି କରିବା କଥା ସେଠି ଅଲଗା କରେ। ବାକି ଘରେ ଥିଲାବେଳେ ମୋର ଏମିତି ରୁଟିନ। ଏବେ ମୋର ପ୍ଲସ ଟୁ, ଗ୍ରାଜୁଏସନ୍ ସରିଗଲାଣି। ମୁଁ ବାକି ରହିଯାଇଥିଲି ଟିକେ ଫ୍ୟାମିଲି ପ୍ରୋବ୍ଲେମ ପାଇଁ, ଏବେ ବାକି। ମାନେ କମ୍ପ୍ଲିଟ ପାଇଁ ପଢାପଢି କରୁଛି ଆଉ।
ହୁଁ ହୁଁ କୋଉ ଏକ୍ସାମ ପାଇଁ ଉଁ ମାନେ ପ୍ରସ୍ତୁତି କରୁଛ?
ମୋର ତ ଡିଫେନ୍ସ ଲାଇନି ହିଁ ପସନ୍ଦ। ପଢୁଛି ଦେଖିବା, ମାନେ ପ ତଥାପି ପକେଇ ଦଉଚି ସବୁ ବରଂ, କାରଣ ଏବେ ଗଭର୍ଣ୍ଣମେଣ୍ଟ ଜବ ଯୋଉ ଭଳିଆ କମ୍ପିଟିସନ୍ ହେଲାଣି, ମାନେ ହାଫ୍ ମାର୍କ ବି କାଟି ଦେଉଛନ୍ତି, ଛାଡ଼ୁନାହାନ୍ତି। ଭଗ ଭଗବାନଙ୍କ ଦୟାରୁ ଯୋଉଠି ହେନେ ଗୋଟେ କୋଉଠି ହେନେ ଗୋଟେ ଇଏ ହେଇଗଲେ, ହେଇଯିବ। ମାନେ ସବୁର ର
ଭାଇ, ଯଦି ମାନେ ତମେ ଉଁ, ଯୋଉ ଏରିଆ ଗୁଡାକରେ କମ୍ ପରସେଣ୍ଟେଜ ନଉଥିବେ
ହୁଁ
ସେଇପଟ ଏରିଆରେ ଯଦି ପକ୍ ଆପ୍ଲାଏ କରିପାରୁଥିବ ବଲେ ହେବ।
ହୁଁ ବାକି ହବ, ବାକି ଏଇ ରିଟିନ୍ ହିଁ ମାଇନସ ମାର୍କକିଙ୍ଗ ହିଁ ଖାଇଯାଉଛି।
ମାଇନସ୍ ମାର୍କିଂ, ତାପରେ ଆମର ଯୋଉ, ଲାଞ୍ଚ ନେବାରେ ଯୋଉ ଧରା ପଡୁଛନ୍ତି ସବୁ ଏବ ବେ ମୋ ସାନ ଭଉଣୀ, ସେ ଫାର୍ମାସି ହଁ। ଏବେ ଦେଖନ୍ତୁ, ମୋ ସାନ ଭଉଣୀ ଫାର୍ମାସି କରୁଥିଲା ମାନେ କରିକି ତାର ସେକ୍ କ୍ୟାମ୍ପସ୍ ପାଇକି, ସିକିମରେ ଦୁଇ ବର୍ଷ ହେଲାଣି ଚାକିରୀ କରୁଛି।
ହୁଁ।
ତ ସିଏ ଯେତେବେଳେ ତାଙ୍କର ଯୋଉ ଲାଇସେନ୍ସ ଆପ୍ଲାଏ କରିବା ପାଇଁ ଯାଇଥିଲା ଆମର ଡିସି ଅଫିସ କୁ ସେଇଠି ଜଣେ ଅଛନ୍ ନ୍ତି ବିଶ୍ଵରଞ୍ଜନ ମହାପାତ୍ର କି ପଟ୍ଟନାୟକ ନାଁରେ ଜଣେ ଅଛନ୍ତି ରାଜା ବୋଲି ତାଙ୍କ ନାଁ ସେ ଡିସି ଅଫିସ ମାନେ ଡ୍ରଗ୍ କଣ୍ଟ୍ରୋଲର ଅଫିସ ଯୋଉଟା ଆମର ଅ ଛି ଭେଷଜ ଉଁ ଡିପାର୍ଟମେଣ୍ଟ।
ହୁଁ।
ସେଇ ସେଇ ଲୋକଟା ଯେତେବେଳେ ମୋ ଭଉଣୀ ସହିତ ମୁଁ ଫାଷ୍ଟ ଥର ଯାଇଥିଲି, ସେତେବେଳେ ସେ କହିଲା ଯେ ପାଞ୍ଚ ହଜାର ଟଙ୍କ ଙ୍କା ମାନେ ସେ ତ ଖୋଲିକିନା କହି ପାରୁନାହାନ୍ତି ନା।
ହୁଁ।
ମାନେ ଲାଞ୍ଚ ନେବା ପାଇଁ ସେ ଖୋଲିକିନା କହିପାରୁନାହାଁନ୍ତି। ତମ କଲେଜରେ ଯିଏ ଅ ଛନ୍ତି ତାଙ୍କ ସହିତ କଣ୍ଟାକ୍ଟ କର, ଆଉ ଆମେ ତମକୁ
ମାନେ ଏଇଟା କୋଉ ବର୍ଷର କଥା। ମାନେ
ମୁଁ ଆର ବର୍ଷ ମାନେ ଦୁଇ ହଜାର ପଚିଶର କଥା କହୁଛି ମୋ ଭଉଣୀ କଣ କଲା ନା ସେ କହିଲା ମୁଁ ଦେଇପାରିବିନି।
ଅ। ହୁଁ।
ତାର ଲାଇସେନ୍ସକୁ ପେଣ୍ଡିଙ୍ଗ ରଖିକି ଏବେ ନଅ ମାସ ପରେ ତାକୁ ଦେଲେ।
ହୁଁ।
ସେଇ ଲୋକ ଏବେ ଲାଞ୍ଚ ନଉଥିଲା ସେଇ ଟାଇମ ରେ ଧରା ପଡଛି ଭିଜିଲାନ୍ସ ହାତରେ।
କଣ କରିବୁ ଦିଦି ଆପଣଙ୍କ ଘରଟା କୋଉଠି?
ମୋ ଘର ଝାରସୁଗୁଡା।
ବହୁତ ଏବେ ସେମାନେ ଫର୍ମ ବାହାରୁ ବାହାରୁ ଲାଞ୍ଚ। ମାନେ ଗୋଟେ ଛୁଆ ଟେ ଯଦି ଭଲ ରେଜଲ୍ଟ ବି କରିଥିବ ନା ସେ ଲାଞ୍ଚ ନେବା ଛୁଆ ପାଇଁ ଏଇ ବି ବଳି ପଡିଯାଉଛନ୍ତି।
ନାଇଁ ଫାଷ୍ଟ ହେଲା ଦେ ଲାଞ୍ଚ ଟା ଯେତିକି ବେଶ କରୁଛି। ତାପରେ ଲୋକୋ ଯୋଉ ଆମର ଅଛନ୍ତି
ହୁଁ।
ସେମାନଙ୍କ ଦ୍ଵାରା ବି କିଛିଟା ହେଇଯାଉଛି।
ହୁଁ।
ହୋଉ ଛାଡ ଭଗବାନ ଭଲ ହିଁ କରିବେ କୋଉଠି ନା କୋଉଠି ଲାଗିଯିବ। ଆଉ କଣ କଣ ରୋଷେଇ ଜାଣିଲଣି। ହଁ କଣ କଣ ରୋଷେଇ ବାସ ଜାଣିଛ।
ରୋଷେଇ ବାସ ମୋର ସବୁ ସେଥିରେ ମାନେ ସେଥିରେ ମୁଁ ପିଜି କରିଦେଇଛି। ସେଥିରେ ମୋତେ କେହି ଫେଲ୍ କରିପାରିବେନି।
ଆଚ୍ଛା କୁହ ତ ମୋତେ ବିରିୟାନୀ ବତାଅ ତ।
ମୁଁ ଭେଜିଟେରିଆନ।
ତ ଭେଜ ବିରିୟାନୀ କୁହ।
ମାନେ ମୁଁ ବି ମାନେ। ନର୍ମାଲ ଯେମତି ଦୋକାନରେ ବନାଯାଏ ମୁଁ ସେମିତି ବନାଏନା ବାକି ମୁଁ ସେମାନଙ୍କିତରୁ କିଛି ଦେଖେ। ୟୁଟ୍ୟୁବରେ କିଛି ଦେଖି ପାଖୀ ମୁ ନିଜ ଷ୍ଟାଇଲରେ ବନାଏ।
ସେଇଟା ସମସ୍ତେ କରନ୍ତି ଦେଖ। ଆମ ପାଖରେ ସବୁ ସାମଗ୍ରୀ ଆଉ ମାନେ ଏ ଥିବ ବୋଲି ତ କିଛି ନାହିଁ ନା ଘର ମାନଙ୍କରେ
ପୁରା ଦେଖିକି ପୁରା ସେମ ଟୁ ସେମ ନା ମୋର ସେମ ନୁହଁ। ମୁଁ ତାଙ୍କ ଷ୍ଟାଇଲ ଦେଖୀ ବାକି ମତେ ଯଦି ସେ ଷ୍ଟାଇଲ ଟା ଭଲଲାଗୁ ନଥିବ ମୁଁ ତାକୁ ଚେଞ୍ଜ କରିଦେବି। ମତେ ଯଦି କିଛି ଗୋଟେ ସ୍କ୍ରିପ କରିଦେଇଥିବି ନହେଲେ ତା ଜାଗାରେ କିଛି ଗୋଟେ ଆଡ କରିଦେଇଥିବି ଏମିତି ମୁ କରେ।
ପୁରା। ଦେଖି ଦେଖି କରେ ସେମାନେ ଯାହା ବି ପୋକାଉଛନ୍ତି ମୁଁ ବି ସେୟା ହିଁ ପକାଏ।
ଆଉ ମୁଁ ବେଶୀ ରୋଷେଇ ଶିଖିଛି ବାପାଙ୍କ ଟୁ ମାନେ ମାଙ୍କ କତିରୁ ବହୁତ କମ୍ ବାପାଙ୍କ କତିରୁ ବହୁତ ଅଧିକ
କେନା ଯଦି ଦେଖି ନ କର କିଏ ଅଛି ମତେ କହିଦବ କି
ହୁଁ
ତାପରେ ବି ମୋ ଦିଅର ଯିଏ ସେଏ ମୋ ଯା ତାକୁ ଟିକେ ଭଲସେ ଦଉନି ରୋଷେଇ ବାସ କରିକି
ହଁ
ଭାଉଜଙ୍କୁ ତୁ ତୋର ତାକୁ ଯୋଗାଡିକି ଦେଇଦବୁ ଭାଉଜ ରୋ ସେ କରିବେ। ଆଉ ମୁଁ ରୋଷେଇ କଲେ ମୋର ମାନେ ମତେ ସବୁ ଜିନିଷ ପ୍ରଫେକ୍ଟ ଦରକାର୍। ଆଉ ଯଦି ସବୁ ଠିକ ଠାକ୍ ଥିବ ତାହେଲେ ମୁଁ ରୋଷେଇ କରିବି ନହେଲେ କରି ପାରିବିନି। ଲୋକ ଅଛନ୍ତି ନା ଯଦି ବି ରସୁଣ ସରି ଯାଇଥିବ ସେମାନେ ଆଡ଼ଜଷ୍ଟ କରିଦେବେ।
ହଁ ନର୍ମାଲି ରସୁଣ ଅଦା ସରିଗଲେ ପିଆଜ ବି ସରିଗଲେ ମୁଁ ଆଡଜେଷ୍ଟ କରିଦିଏ।
ମୁଁ କରି ପାରିବିନି। ମତେ ମୋ ଯାହା ସବୁବେଳେ କହୁଛି ତମକୁ କାହା ଘରର। ବଡ ବୋହୁ ହେବାର ନଥିଲା। ବାଉଳା ରେ ହେଇ ଯାଇଛି।
ମାନେ ସାନ ଯା ନାଇଁ କି।
ହଁ ସିଏ ମୋଠୁ ବୟସରେ ବଡ ଅଛି। ଆଉ ତା ବାହାଘର ର। ବୟସ ସୀମା ବି ଅଧିକା ଅଛି ମୋଠୁ।
ଉଁ।
ସିଏ ମତେ ଟିକେ କହି ଦଉଛି ଏମତି ଆଉ।
ଓ ହୋ।
ସେ ମୋଠୁ ଛଅ ବର୍ଷ ବଡ ଅଛି।
ସଂ ସଂସାର କରିଥିଲେ ଯେତେ ଯାହା ହେଲେ ବି। ସବୁକୁ ମ୍ଯାନ୍ ମାନେ ଇଏ କରିକି ଚାଲିବାକୁ ପଡ଼େ।
ହଁ ବା ମୋ ବାବା ଗୋଟେ କଥା କୁହନ୍ତି କଣ ସଂସାର ଭିତରେ ଘର କରିଥିଲେ ପଥର ପଡ଼ି ଲେ ସହି ହଁ।
ମୋ ବାପା ତ ମତେ କହିଥିଲେ ପାଠ ପଢିବୁନି ଯଦି କିଛି କରିବୁନି ତୋ ବୋଉ ଭଳିଆ ନହେନେ ଚୁଲି ଫୁଙ୍କିବୁ ମୋର କଣ ହେଲା ଯଦି ଚୁଲି ଫୁଙ୍କିବାକୁ ଇଚ୍ଛା ଅଛି। ତାହେନେ ସେଇ ଲାଇନର ଯା ଯଦି ଚୁଲି ଫୁଙ୍କିଆକୁ ଇଚ୍ଛା ନାହିଁ ତାହେଲେ ପାଠ ପଢ଼ ଜବ୍ କର। ଆକ୍ଚୁଆଲି ଆ ତାହେନେ ପାଠ ପଢ କି ନ ପଢ କିନ୍ତୁ ଚୁଲି ମାନେ ରୋଷେଇ ତ କରିବୁ।
ମୁଁ ଗୋଟେ କଥା କହୁଛି ଶୁଣ ଗୋଟେ କଥା କହୁଛି ତମେ ଯେତେ ବଡ ଅଫିସର। ଟେ ହେଇଥାଅ। ରୋଷେଇ ତ କରିବ ଘର ସଂସାର ତ କରିବ ଘର ସଂସାର ତ କରିବ।
ନିହାତି।
କଲେ ଛୁଆଟେ ବି ହବ ଛୁଆର ବି ତ ଧନ୍ଦା କରିବ।
ନିହାତି।
ସବୁ ଜିନିଷକୁ ମ୍ୟାନେଜ୍ କରିବାକୁ ପଡେ ଆଉ।
କୋଉ ଜିନିଷ ଟା ତମେ କରିବନି ସବୁ ଯାହା ବି ହେଲେ।
ହଁ ଏବେ ଦେଖ। ତମେ ଏବେ ବାପଘରେ ଅଛ ବାପଘର ର କର୍ତ୍ତବ୍ୟ ଯେତିକି ବି ଅଛି କରିବ। ବାହା ହବ। ଶାଶୁ ଘରର କର୍ତ୍ତବ୍ୟ କରିବ, ସେଥିପାଇଁ ତ ଝିଅ ମାନଙ୍କୁ କହୁଛନ୍ତି ନା ଦୁହିତା ଦୁଇ କୂଳକୁ ହିତା ବୋଲି।
ଉଁ।
କିନ୍ତୁ କିଛିଟା ଘର ଲୋକ ଅଛନ୍ତି, ଯୋଉମାନେ କି ବୋହୁ ଚଳେଇବା ଜାଣିନାହାନ୍ତି।
ହଁ ସତ କଥା।
ବୋହୁ ଚଳେଇବା ନ ଜାଣିଲେ ଅବସ୍ଥା ହେବାକୁ ପଡ଼େ।
ଆଜି କାଲି ଯୋଉ ରିଲସ୍ ଶାଶୁ ହିଁ ବେଟର।
ବ ମୁଁ ତ ମୋ ହଜବେଣ୍ଡ କୁ କାଲି କହୁଥିଲି ଏ ରିଲସ୍ ବାଲି ଶାଶୁ ଗୁଡ଼ାକ। କୋଉଠି ମିଳୁଚନ୍ତି? ମୋ ଭାଗ୍ୟରେ ହିଁ
ତାଙ୍କୁ ଗୋଟେ ଗୋଟେ ଆଣିବା ଦରକାର।
ତମେ ବି ରିଲସ୍ ଫିଲସ୍ ବନାଅ ତମକୁ ସେମତି ଗୋଟେ ରିଲସ୍ ବାଲି ଶାଶୁ ମିଳିବ।
ନା ନା। ମୁଁ ରିଲସ୍ ଫିଲସ୍ ବନ ମାନେ ବନାଏନି ମୁଁ ବି ଇନଷ୍ଟାଗ୍ରାମ ବି ଏତେ ୟୁଜ୍ କରେନି।
ମୁଁ ତ ଇନଷ୍ଟାଗ୍ରାମ୍ ଚଲେଇବି ଜାଣିନି।
ମତେ ତ ଆଇଡି ଖୋଲି ଆସେନି।
ହୁଁ ମୋର ଆଇଡି ଥିଲା ବାକି ମୁଁ ଚଲେଇ ପାରିଲିନି ଯେ ତା
ମୋ ସାଙ୍ଗକୁ ଗୋଟେ ଆଇଡି ଖୋ ମୋ ସାଙ୍ଗ୍ ସେ ଗୋଟେ ଆଇଡି ଖୋଲି ଦେଇଥିଲା କହିଲା କଣ ଆମେ ସବୁ ଦଉଚୁ ତୁ କୋଲାବସନ କରୁଚୁ। ତୁ ଗୋଟେ କିଛି ଇ କରନୁ ସେଥିପାଇଁ ସିଏ ଥରେ ଖୋଲି ଦେଇଥିଲା ନ ହେନେ ମୁଁ ଯଦି କେହି ମେସେଜ୍ କରିବ ମୁଁ ଭଉଣିକୁ ଧରେଇ ଦେମି କିଏ ଗୋଟେ କଣ ମେସେଜ କରିଛି। ହେ ଭଲ ଲାଗେନି ମାନେ ମୋବାଇଲ୍ ଅନ୍ କରିବୁ ଡାଟା ଅନ୍ କରିବୁ ଟୁଁ ଟାଁ, ମାନେ ବିରକ୍ତି ଲାଗେ।
ହଁ ତାପରେ ଯୋଉ ଆମର ଇନଷ୍ଟାଗ୍ରାମରେ ବେଶି ସରେ ଡାଟା।
ହୁଁ।
ଏବେ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ଏ ବାପା, ବାପା ଏବେ ଖାଇକି ଅଫିସ ଯିବେ। ମୁଁ ତ ଏଇନେ ଏଠି ଆଉ କଣ।
ମୋ ଘର ଲୋକ ମତେ ଆଶା କରିକି ପାଠ ପଢେଇଥିଲେ ଝିଅ ମୋର ଗୋଟେ ବଡ ଓକିଲ ହବ। ଓକିଲ ତ ହେଇପାରିଲିନି କିନ୍ତୁ ଗ ମାନେ ଘରର ଖରାପ୍ ବୋହୂ ହେଇଗଲି।
ନାଇଁ ନାଇଁ ସେ ସମୟ ଅନୁସାରେ ସବୁ କିଛି ଠିକ୍ ହେଇଯିବ ବା କି ଆମକୁ ଟିକେ ଧୈର୍ଯ୍ୟ ଧରି ରହିବାକୁ ପଡିବ।
ଧୈର୍ଯ୍ୟ ଧରି ରହିବାକୁ ପଡିବ ଯେ ମୁଁ ଯେତେବେଳେ ମୋ ବାହାଘର ଠିକ୍ ହେଲା ନହେବା ପୂର୍ବରୁ ନା ସମସ୍ତେ ମୋ ଶାଶୁଘର ଲୋକ କଥା ହେଲେ ଓକିଲାତି ପାଠ୍ ପାଠ ପଢିଛି ଘର ଆସିଲେ ଭାଙ୍ଗିଦେବ।
ଓହୋଃ ‌
ମୁଁ ପରେ କଲ୍ କରିବି ହେଲା।
ହୁଁ, ହଉ ଦିଦି ଟାଇମ୍ ହେଇଗଲା ହଁ ଦିଦି ଟାଇମ ହେଇଗଲାଣି ନା।
ହୁଁ ହୁଁ।
କାଟିଦିଅ। ହଁ ଦିଦି କାଟିଦିଅ ସେପଟରୁ। ହ୍ୟାଲୋ। ହ୍ୟାଲୋ।